ହ୍ୟାଲୋ। ହାଲୋ। ହଁ ହଁ ମୁ କହିଲି ହେଲା ତାଲେ ବୃନ୍ଦାବନ କେ କେତେ ଦିନ କେତେ ଦିନକୁ ବୁଲିଲ
ଭାଇ ବୃନ୍ଦାବନ ଦଶ ଦିନ ଦଶ ଦଶ ବାର ଦିନ ଭଳିଆ
ଓହୋ ସେଠି ଖାଇବା ପିଇବା କେମିତି କଣ ଥିଲା?
ଖାଇବା ପିଇବା ତାଙ୍କର ରୁଟି ଅଧିକା ଭାତ ଅପେକ୍ଷା ଭାତ ନାହିଁ ଆମର ଯେମିତି ଏଠି ମାନେ ଭ ଭାତ ସାଙ୍ଗରେ ଏକ୍ସଟ୍ରା ଗୋଟେ ପୁରୀ ଦିଆହବ ମାନେ ଗୋଟେ ଟୋଧେ ପୁରୀ ଗୋଟେ କି ଦିଟା ସାଇଟ ଆଇଟମ ସେମିତି ତାଙ୍କର ସେଠି ଭାତ ମୁଠେ କେନାି କେନାକୁ ଗୋଟେ ସଟ ଯେମିତି ଆମର ଗୋଟେ ପ୍ଲେଟ ରେ ଗୋଲିଆ ଯୋଉ ଆଇଟମ ଟା ରୁହେ ଯେମିତି ଖଟା ପାଇଁ ଟିକେନାକୁ ଦିଆ ହ ତାଙ୍କର ସେମିତି ସେଇ ଆଇଟମ ଟା ଭାତରେ ଦିଆହେବ ତାଙ୍କର ଆଉ ସବୁ ରୁଟି ରହିବ ନାନ ରହିବ ପରଟା ରହିବ ଆଉ ଡାଲ୍ ମଖନି ରହିବ ତାଙ୍କର ସବୁଥିରେ ଡାଲମଖଡି ଆଉ ଖଟା ରହିବ ତାର ପନିପରିବା ମୁଁ କୋଉଥିରେ ଏ ଦେଖିବାକୁ ପାଇଲିନି ଆଇଟମ ତାର ସବୁ ଏଇ ଡାଲମକଡି ଖ ଅଲଗା ସବୁ ଏମିତି ଆଇଟମ ସବୁ ରହିବ ତା ସବୁ ଜିନିଷ ପ୍ରାୟ ଜିନିଷ ମୁଁ ଦେଖି କି ରାଗ ଅଧିକ ଆଉ ସାଲାଡ ରେ ଦେବେ ମୂଳା ଦେବେ ନହେଲେ କାକୁଡି ଦେବେ ମୁୂଳା କାକୁଡି ନହେଲେ ମୂଳା ପିଆଜ
ଓହୋ ଖାଇବା ଭଲ ଲାଗେ ନା
ଭଲ ଲାଗେ କଣ ରାଗ ସେଇଭଳିଆ ପୁରା ଖାଇ ହବ କଣ ଖାଇ ହୁଏନି ଭାତର ବି ଅଲଗା ଚାଉଳ ପୁରା ଗୋଟ ଗୋଟା ଗୋଟା ଚାଉଳ ପୁରା ମୋଟ ମୋଟା
ହୁଁ ହୁଁ ହୁଁ
ଖାଲି ଗୋଟେ ବଞ୍ଚିବା ପାଇଁ ଖାଇବା କଥା
ହଁ ସେଇ କହିହନି ଯେତେ ଟୁରିଷ୍ଟ ପ୍ସେସ୍ ସେତେ ଖାଇବା ଯେଉଁଟା ଏକ୍ସପେକ୍ଟ କରିବି ସେଇଟା ରହିବନି
ସାଙ୍ଗ ହେଇକି ଆମେ ଦି ଜଣ ଯାଇଥିଲୁ ଆମେ ଦି ଜଣ ଗୋଟେ ରେଷ୍ଟୁରାଣ୍ଟ ଖାଇ ଦେବୁ ଗୋଟେ ପ୍ଲେଟ ମଗେଇ ଦେଉ ବଡ ପ୍ଲେଟଟେ ମହାରାଜା ପ୍ଲେଟ ସେଇଟା ଗୋଟେ ତିନିଶହ ଟଙ୍କା ନିଏ ଗୋଟେ ପ୍ଲେଟ ସେ ତିନିଶହ ଟଙ୍କା ସେଇଟା ଗୋ ଟେ ମଗେଇ ଦୋଉ ଟୋଟାଲି ଦବ ଦିଏ ଛ ସାତ ପ୍ରକାର ଦଶ ପ୍ରକାର ଆଇଟ ଟୋଟାଲି ଦିଏ ଲାଷ୍ଟ ବେଳକୁ ମିଠା ବି ଗୋଟେ ଦିଏ ଟୋଟାଲି ସବୁ ମିଶାଇକି ଏଁ ନଅ ଦଶ ପ୍ରକାର ଆଇଟମ୍ ଦିଏ ଚା ରୁଟି ଦିଟା ଦିଏ ନା କଣ ଅଁ ନାନ୍ ଦିଟା ଦିଏ ବଡ ନାନ୍ ଦିଟା ଫୁଲ ନାନ୍ ଦିଟା ରୁଟି ଦିଟା ଦିଏ ଆଉ ହୁଁ ପନିର ଦିଏ। ଆଉ ଡାଲମଖଡି ଦିଏ। ଭାତ ବି ଦିଏ। ଆଉ ଖଟା ଦିଏ। ସାଲାଡ଼ ଦିଏ। ଆଉ ଲାଷ୍ଟ ବେଳକୁ ବଡ ରସଗୋଲାଟେ ଗୋଟେ ଦେଇଥିବ। ଆଉ ପାମ୍ପଡ଼ ଦିଏ ଆଉ ଦି ଜଣା ଆରାମସେ ମିଶେଇକି ଖାଇଦଉ। ପରଟା ବି ଗୋଟେ ନା ଦିଟା ଏମିତି ଦିଏ। ଆଉ ତରକାରୀ ଆଇଟମ୍ ବି ସେମିତି ଖଟା ଟାଇପ୍ ର ଗୋଟେ ଦି ଦି ପ୍ରକାର ଖଟା ଟାଇପ୍ ଦି ପ୍ରକାର ଆଇଟମ୍ ଦିଏ ଖଟ୍ ତାର ଆଉ ପନିର ଦିଏ ତିନଟା। ସବୁ ମିଶେଇକି ଟୋଟାଲି ଖାଇଦଉ। ଡାଲି ଟାଇପ୍ ର ଗୋଟେ ଦିଏ ଗୋଳେଇ ପାଇଁ ହାତରେ
ଆଚ୍ଛା।
ଦେନ୍ ଟୋଟାଲି ଆମେ ଖରା ବେଳେ ଯୋଉ ରହିଲୁ ବୃନ୍ଦାବନ ରେ ଏମତି ଏଇଆ ଖାଇଦେଲୁ। ଆଉ ତାଙ୍କର ଗୋଲଗବା ଟା ମତେ ଦେଖିଲେ ଲାଗିଲା ଆମର ଏଇଠି ଗ ଗୋଟେ ପ୍ରକାର ଗୁପଚୁପ ରେ ପାଣି।
ହଁ।
ତାଙ୍କର ଏଠି ଚାରି ପାଞ୍ଚ ପ୍ରକାର ଭେରାଇଟି ପାଣି ଗୋଟେ ଖଟା ପାଣି ଥିବ। ଗୋଟେ ରାଗ ପାଣି ଥିବ। ଗୋଟେ ନ ମାନେ ଗୋଟେ ଭେରାଇଟି ଆଉ ଗୋଟେ ଖଟା ମିଠା ମିଶିକି ଥିବ। ମାନେ ଚାରି ପାଞ୍ଚ ପ୍ରକାର ପାଣି ସୁ ତା ଭିତରୁ ଯୋଉଟା ଚୁଜ କରିକି ଖାଇପାଇଲୁ। ମାନେ ତୁ କହିବୁ ମତେ ଏଇଟାର ଦିଅ ନହେଲେ ସବୁଥିର ମିଶେଇକି ଦିଅ। ସବୁଥିରେ ସେ ମିଶେଇକି ଦେବେ। ସବୁଥିରୁ ଏଥୁରୁ ଗୋଟେ ଏଥିରୁ ଗୋଟେ ହେଥିରୁ ଗୋଟେ ଏମିତି ବି କହିଲେ ସେ ଦେବେ।
ଓହୋ।
ମତେ ଗୁପଚୁପ ଟା ତାଙ୍କର ବଢିଆ ଲାଗିଲା ସବୁଉଡା। ତାଙ୍କର ଥିଲା ଆଉ ଗୋଟେ ଆଇଟମ କଣ କହନି ହଁ ତାଙ୍କର ଆଉ ଗୋଟେ ଆଇଟମ ଥିଲା କଣ କହନି ଯୋଉ ନିଅ ଆଳୁ ସିଝା ଆଳୁକୁ ତାଙ୍କୁ ଚକୁଟ ଦେବେ ମଟର ଫଟର ପିଆଜ ଫିଆଜ ବିଲାତି ଫିଲାତି ପକେଇକି ତାକୁ ଗୋଟେ ଫାଷ୍ଟ ତେଲରେ ତାକୁ ସିଝା ଆଳୁଟାକୁ ତେଲରେ ଫାଷ୍ଟ ଇଏ କରିଦେବେ। ଗୋଟେ କେମିତି କଣ କରିବା ଏଇଟା ହଁ ଭାଜିଦବା ଟାଇପ୍ ର ତାକୁ ଚକୁଡିକି ମାନେ ସେଇ ତେଲ ଉପରେ ସେଇଥେରେ ସବୁ ମଟର ଫଟର ପକେଇକି ଇଏ କରିଥିଲା ଚାଟ୍ ଟାଇପ ର ଗୋଟେ କରିକି ଦେବେ ସେଟା ବି ଭଲ ଲାଗେ। ଖାଇବା ପାଇଁ ଏମତି ସବୁ ଆଉ ଗୋଟେ ଖାଇଥିଲି ମ ଉପମା ଟାଇପ୍ ର ଗୋଟେ ଖାଇଥିଲି ଚୁଡ଼ାର ଗୋଟେ ଆଇଟମ। ସେଟା ବଢିଆ ଲାଗିଲା ମାନେ ପୁରା ଶୁଖିଲା ଗୋଟା ଗୋଟା ଟାଇପ୍ ର ବାଦାମ ହଁ ପୋହା ଟାଇପ୍ ର ନା ଗୋଟେ କଣ ଏମିତି ଆଁ ସେଟା କୋଡିଏ ଟଙ୍କା ହଁ। କୋଡ଼ିଏ ଟଙ୍କା ପ୍ଲେଟ୍ ଟା ନେଲା ଦେଲା ବାଦାମ ହେରିକା ପଡ଼ିଥିଲା ଆଉ ଚୁଡା ଟାଇପ୍ ର କି କଣ ସେଟା ନା ନା ଏକ ନମ୍ବର ଲାଗିଲା ତ। ଜବର ଲାଗିଲା ମୁଁ ଯାଇଥିଲି ସେଟା ଯମୁନା ଘାଟ ବୁଲିବା ପାଇଁ ଯମୁନା କେଶୀ ଘାଟ ହେଲା ସେଇ ସକାଳୁ ସକାଳୁ ବାହାରିକି ଯାଇଥିଲୁ। ମୁଁ ଆଉ ଖାଇନଥିଲି କିଛି ସେଇଠି ଖାଇଥିଲି ପହଞ୍ଚି କେଶୀ ଘାଟ ପାଖରେ ସେଇ ମମ୍ ଟିକେ ଭିତରୁକୁ ଗଳିଟା ଗଳି ପୂର୍ବରୁ ଟିକେ ସେଇଠି ଖାଇଥିଲି। ଅଟୋଷ୍ଟାଣ୍ଡ ଅଟୋଷ୍ଟାଣ୍ଡରେ ଖାଇଥିଲି। ତାପରେ ସେଇଠୁ ଅଳ୍ପ ବାଟ ଚାଲି ଚାଲିକା ଗଲି ତୁ ଯିବୁ। ସେଇଠି ଚାଲିଥିଲା ଭିଡିଓ ସୁଟିଂ କରିଥିଲେ ମ୍ୟାରେଜ୍। ଆନିଭର୍ସରି ଯୋଉ।
ବଢ଼ିଆ କିଏ କିଏ ଯାଇଥିଲ ତୁ ଆଉ କିଏ?
ହୁଁ।
ତୁ ଆଉ ଆଉ କିଏ ଭାଇ ନା
ମୋର ଆଉ ନିରଞ୍ଜନ ପା। ଗୋଟେ ସାଙ୍ଗ ସାଙ୍ଗ ଛୁଆ ଟା ଜାଣିଥିବୁ।
ପାଣିଗ୍ରାହୀ।
ହଁ।
ଓହୋ। ନନା ତାକୁ ଡାକନ୍ତି।
ହଁ ବା ନନା।
ଆଚ୍ଛା ଆଚ୍ଛା।
ଚାଲିଥିଲୁ ଦି ଜଣ। ଆ ଆରାମ ସେ ବୁଲି ବୁଲାଇ ଆଉ ହଉ କଂସକା ଘାଟ କଂସଲାଘାଟ ତାପରେ ଅଲଗା ହଉଛି ଯାହା ଆଉ ଶ୍ରୀକୃଷ୍ଣ ଘା ହଉଛି ମହାରାଜ ନାମ କଣ ନାଁ ଟା ମୋର ଭୁଲିଗଲେଣି। ସେ ମନ୍ଦିର। ଶ୍ରୀକୃଷ୍ଣ ଜନ୍ମସ୍ଥାନ। ଆ ଆଉ କଂସ ଘାଟ। ସବୁଆଡେ ବୁଲିକି ବୁଲାକି ତାପରେ ଆସିଲୁ ରୁମ ରେ ପହଞ୍ଚିକି ସେ ବାହାରିକି ତପରେ ବୃନ୍ଦାବନ ପଳେଇଲୁ। ବୃନ୍ଦାବନ ଯାଇକି ହେଠି ରୁମ ନେଇକି ରହିଲୁ। ବୁଝା ବୁଝା ବୁଝି ବୁଝାକି ରୁମ ସେଠି ନେଇକି ରହିଲୁ। ଏମି ନେଇକି ତାପରେ ଗଲୁ ନିଧି ବନ ଗଲୁ ବୁଲିଲୁ। ନିଧିବନ ନିଧି ନିଧିବନ ଯୋଉଠି କୃଷ୍ଣ ରାସ ଲୀଳା କରନ୍ତି।
ଆଚ୍ଛା ହଁ ହେଇଥିବ ହେଇଥିବ। ଓ ହୋ।
ଭଲ କଣ ହଠାତ୍ କଣ ପ୍ଲାନ୍ ହେଲା ଯେ ବୃନ୍ଦାବନ ବୁଲିବାର।
ଗଲୁ ଇଚ୍ଛା ହେଲା ବୁଲିଲୁ। କହିଲୁ ଟ୍ରେନ ଟିକେଟ କାଟିଲୁ। ଦେଢ ମାସ ଆଗରୁ। ଯିବା ଆସିବା ଟ୍ରେନ ଏକା ସାଙ୍ଗରେ କାଟିଲୁ। କିନ୍ତୁ ଯିବାଟା କନଫର୍ମ ହେଲା। ଆସିବାଟା କନଫର୍ମ ହେଲାନି ଆଉ।
ଓ ହୋ।
ପୁଣି ସେ ବୃନ୍ଦାବନ ବୁଲିଲୁ ବୃନ୍ଦାବନ ବୁଲିକି ପୁଣି ଗଲୁ ବର୍ଷା ନା।
ହଁ।
ବର୍ଷାନ ବୁଲିଲୁ। ବର୍ଷାନା ଦିଟା ତିନିଟା ମନ୍ଦିର ବୁଲି ବୁଲାକି ପୁଣି ଆସିଲୁ ଆସିକି ପୁଣି ମଥୁରରେ ରହିଲୁ ଗୋଟେ ରାତି। ତାପରେ ପୁଣି ପଳାଇ ଆସିଲୁ।
ଓ ଜେନେରାଲ ରେ ଯାଇଥିଲ ନା ଏସିି।
ନା ଜେନେରାଲ ସ୍ଲିପର ଯାଇଥିଲୁ। ଆ ଆଉ ଆସିଲା ଦିନ ଭି ସେଇ ସ୍ଲିପରରେ ପଳାଇ ଆସିଲୁ।
ଭଲ ଆଉ କେହି ଗଲେନି ଏଇ ଦି ଜଣ ଯାକ ପଳେଇଲ ବୁଲିିବାୁଲି ପଳେଇଲଲା ନା।
ହଁ ଆମେ ପିଲା ଚାରି ଜଣ ଯାଇଥାନ୍ତୁ ଚାରି ପାଞ୍ଚ ଜଣ କଥା ସେମାନେ କହିଲା ହଉ ଦେଖିବା ଏ ସେ। କିଛି ନହେଲା ଭାଇ ଚାଲେ ଆଉ କଣ କ୍ୟାନସଲ୍ କରିବୁ କ୍ୟାନସଲ୍ କରା କରି ନାହିଁ ହେଲେ ଏତିକି ଚାଲ କ୍ୟାନସଲ ଏମିତି ଯଦି ଛୁଆଙ୍କୁ ଅନେଇବୁ ତାହଲେ ଲାଭ ନାହିଁ, ଆଁ
ଆଉ କିଏ କିଏ ପ୍ଲାନ୍ କରୁଥିଲେ କି ଯିବା ପାଇଁ।
ନା ଆଉ ଦିଟା ସାଙ୍ଗ ଅଛନ୍ତି ସେ ମନା କଲେ କହିଲେ ନା ଭାଇ ହବନି ଗୋଟେ ର ଏକ୍ଜାମ ରହିଲା ଗୋଟେ ର ଦେହ ଖରାପ ରହିଲା।
ଆ ସେଇଆକୁ କହିଲୁ ଦ ଛାଡ ଏତେ ଜଣଙ୍କୁ ଜଣେଇବାର ନାଇଁ। କାହିଁକି ପାଞ୍ଚ ଜଣଙ୍କୁ ଜଣିବାକୁ ଯିବୁ ଯଦି ଜାଣିଛୁ ସେମାନେ ଯାଇପାରିବେନି ଯିବେନି ସେମାନେ କାହିଁ ତାଙ୍କୁ ଜଣେଇବାକୁ ଯିବୁ କହିଲୁ। ଗଲା ଭଳିଆ ଛୁଆ ତାଙ୍କୁ ପଚାରିଲେ ସିଏ ଯଦି ମନା କଲେ ତାହେଲେ ଥାଉ ଆଉ।
ହଁ ହଁ।
ଏଇଆ।
ବଢ଼ିଆ ଭଲ କରୁଛ ହୁ ହୁଁ। ୟୁପିରେ ମେନ୍ ନନ୍ଭେଜ୍ ମିଳିବାନି ନା?
ଥିଲେ ହଁ ସାଢେ ନନଭେଜ ଏରିକା ନହିଁ ସେଇଆକୁ ଘରେ କହିଲେ ଆଉ ପାଞ୍ଚଛ ଦିନ ରହିକି କିଆ ଯାଇଛ ଏତେ ସବ ବୁଲିକି ଯାଇ ତପି ଆହୁରି ଅଧା ଜାଗା ଆମେ ବୁଲନୁ ମାନେ ବହୁତ ଜାଗା ଆମେ ବୁଲିଛୁ। ମାନେ ବହୁତ ଜାଗା ବୁଲିଛୁ ଆହୁରି ବି ବହୁତ ଜାଗା ଅଛି ମାନେ ବହୁତ ମନ୍ଦିର ଅ ସେପଟେ। ହଁ ଟୋଟାଲି ଆମେ ସବୁ ସୁନ୍ଦିର ବି ବୁଲିନୁ ଯେ ଟିକେ ମେନ୍ ମେନ୍ ମାନେ ଦେଖିକି ଯାଇଥିଲୁ ସେ ସବୁ ବୁଲିଚୁ।
ହଉ ହଉ ଚାଲି ଚାଲିକି ବୁଲୁଛ ନା ଏମିତି ଅଟୋ ଇଏ ରେ ଯାଉଛ?
ହଁ ସାଢେ ସ୍କୁଟି ଅଛି ନା ସ୍କୁଟି କ ଅଛି। ଅଛି ଅଟୋ ଅଛି ବ୍ୟାଟେରୀ ଅଟୋ ଅଛି ଇ ଅଟୋ ବି ଅଛି ଆଉ। ଘୋଡା ଗାଡି ଅଛି।
ଓ ଅଟୋ ଗୁଡା କେତେ ନେଉଛି ଯୋଉ ବଟରୀ ଗାଡି ଗୁଡା?
ସେ ଏଇଠୁ ଏ ସାତ ଆଠ ଦଶ କିଲୋମିଟର ଗଲେ ବି କୋଏ ପଚିଶ ଟଙ୍କା
ହଁ ହଁ।
ଆମେ ବର୍ଷା ନ ର ବୃନ୍ଦାବନ ଆସିଲୁ କୋଡିଏ ଟଙ୍କା ନେଲା, ନା? ହଁ କୋଡିଏ ଟଙ୍କା ତ କହୁଛି? ବୃନ୍ଦାବନ ଅଧା ଯାଇଏ ଆସିଲୁ ତାପରେ ସେଠୁ ଆସିଲୁ ବାର କିଲୋମିଟର ଭଳିଆ ହବ କୋଡିଏ ଟଙ୍କା ନା ପଚିଶ ଟଙ୍କା ନେଲା। ଏଠି ଆଉ ଯାଇଥିଲୁ ପଞ୍ଚଷଠି ଟଙ୍କା ନେଲା ଆଉଛି ସେିକ ବସ ରେ ଯାଇଥିଲୁ ତାଙ୍କର ସବୁ ଆମର ଆଗକୁ ଗଲେ ଆଗ ଛକ ଛକରୁ ଡହାଣିବୁ ତାଙ୍କର ଛକ ସେଠି କନି ତାଙ୍କର ଚୌରା ଚଉରା ଚଉରା। ଛକଟାକୁ ଚୋରା ଆଗେ ଚୋରା ଆସେ ଜାନା ବାଇନ ଜାନା।
ଭାଗତ ଶୈଳୀ ସବୁ ହିନ୍ଦୀରେ କଥାବାର୍ତ୍ତା ହିଁ କରନ୍ତି ନା ହୁଁ।
ପାଇ ତା ଖଲିଉ ଇଟ ପାଇଲି ସେ ଖାଇଲା ନନା ଖାଇଲାଇ ପହିଲ ଯାହାକୁ ଏତେ ଦିନ ଏତେ ଦିନ ରହିଲା ପରେ ପାଞ୍ଚ ଦିନ ରହିଲା ପରେ ଇଟିଲି ଦେଖିବାକୁ ପାଇଲି ବୃନ୍ଦାବନରେ।
ବର୍ଷା ନ ଯାଇଥିଲୁ ହଉଛି ରାଧାଙ୍କର ଜନ୍ମସ୍ ଲାଲୁ ଜୀ କା ମହାରାଜ ଲାଲି ମହାରାଜ କା
ପ୍ରେମାନନ୍ଦ ମହାରାଜ କୁ ଦେଖି ଲଣୀ?
ହଁ ଯାଇଥିଲୁ ଭୋର ଚାରିଟା ରୁ ଯାଇକି ବସୁ ଚାରଟା ସାଢେ ଚାରିଟା ବଳଳେ ଗଧୋଇପାଧେଇ ଯାଇକି ବସ୍
ହଁ ଦେଖା ମିଳିଲ
ଟା ଗୋଟେ ବିଲ ପୁର ଫାଙ୍କ ଏରିଟା ଫା ଏରି ସେପଟ ସ ଚାଲି ଚାଲି ଆସିଲୁ। ତା ମାନେ ବାଡ଼ ଟାଇପ ର କରିଦେଇଛନ୍ତି ଏପଟେ ବସଛନ୍ତି ସେପଟେ ବସ ସେପଟେ ବସଛନ୍ତି ବହୁତ ଲୋକ ଆଉ ସେ ଆସିଲେ ସେ ପଟରୁ ଚାଲି ଚାଲି ସବୁଆଡେ ବୁଲିଲେ ଯୋଉ ଚାରିଟ ଯେମିତି ବୁଲିବା କଥା ତାଙ୍କ ବୁଲିଲେ। କସିଲେ ଛିଡ଼ା ହେଲେ ଫଟୋ ଫିଡି କଲେ ତାପରେ ସେ ସେପଟେ ବସିଲ ଗାଡିରେ ପଳେଇଲେ।
ଓହୋ
ଟୋଟାଲି ଫାଷ୍ଟ ଆମେ ଯାଇଥିଲୁ ଚାରିଟା ବେଳେ ସେ ଯୋଉ ଟାଇରେ ଯାନ୍ତି ନିଧ ବନ ନା ମନ ଯା ସେଇ ଟାଇମରେ ଆସନ୍ତି ପୁଣି ରିଟର୍ନ ତାଙ୍କ ଏଠିକି ସେଠିକି ସେଦିନ ତାଙ୍କର ଆଉ ଦେହ ଖରାପ ବୋଲିକି ମାନେ ଏବେ ଆଉ ସେ ଚାଲୁନାହାନ୍ତି ସନ୍ଧ୍ୟା ବେଳିଆ ଯୋଉ ପରି କ୍ରମା ଘାଟ ବୃନ୍ଦାବନ ପରିକ୍ରମା ରାସ୍ତା ସେଥିରେ ସିଏ ଆଉ ଚାଲୁନାହାତି ଯ ସକାଳେ ଗୋଟେ ଟାଇମ ହଁ ସକାଳେ ଗୋଟେ ଟାଇମ ଚାରିଟା ବେଳେ ଆମେ ଚାଲଚଲିକା ଯାଇଛୁ ଆମେ ପ୍ରାୟ ଚାଲିକା ବୁଲିଛୁ ମାନେ ଯାଇଚୁ ଅଟୋ ଫଟ ନେଇକି କେତେ କିନ୍ତୁ ପ୍ରାୟ ଆମେ ଚାଲି ଚାଲିକା ଜାଗାରା ସବୁ ବୁଲିଚୁ ମାନେ ଏଇ ଯାଇବି ରାସ୍ତା ଟିକେ ମନେ ଅଛି ଏତେ କିଛି ମାନେ ଇଏ ରାସ୍ତା ନାହିଁ ଆରାମସେ ବି ବୁଲିଲେ ପରିକ୍ରମା ଘାଟ୍ ଟୋଟାଲି ବୁଲିବା ପୁରା ବୃନ୍ଦାବନ ଚାରିପଟ। ଆରାମସେ ଚାହିଁଲେ ବି ଜଣେ ଚାଲିକି ବୁଲି ପାରିବେ ଟିକେ କଷ୍ଟ ହବ ଅବଶ୍ୟ। ଆସିକି ପନ୍ଦର କୋଡିଏ କିଲୋମିଟର ହବ। ନା ଆମେ ବୁଲିିନୁ ଏତେ ତଥାପି ଅଧା ରାସ୍ତା। ହୋଟେଲ ସବୁ ଭା ଆଠଶହ, ନଅଶହ, ହଜାର ଆମେ ଦି ଜଣ ରହିଥିଲୁ ଦି ରାତି ଦି ରାତି ତିନି ରାତି ନେଇଥିଲୁ ଦି ହଜାରେ। ପୁରା ଲକ୍ଜରିଅସ୍ ହୋଟେଲ ଗୋଟେ ରୁମ୍ ଗୋଟେ ଟୋଟାଲି ରହିଥିଲୁ ଦି ରାତି ଦି ହଜାରେ ତାଙ୍କର ଆମର ଏଠି କଣ ପୁରୀ ଫୁରୀ ଏରିଆରେ କଣ ମାନେ ସକାଳ ତୁ ଯେତେବେଳେ ରୁମ୍ ନେ ସକାଳେ ସାତଟାରେ ତୁ ରୁମ୍ ଛାଡି
ହଁ
କିନ୍ତୁ ସେପଟେ ଦିନ ଏଗାରଟା ବେଳେ ତୁ ରୁମ୍ ଛାଡିବୁ। ମାନେ ତାଙ୍କର ଟାଇମିଙ୍ଗ୍ ଟା ଅଛି ତୁ ରୁମି‌ ରୁମ୍ ତୁ ଯେ କେତେବେଳେ ନେ ଦିନ ଏଗାରଟା ବେଳେ ଛାଡିବୁ।
ଓ ହୋ ଆଉ ଏଠି ଏଣ୍ଟ୍ରି ଟାଇମ୍ ରେ ରଖିଥିବେ ନଅଟା ବେଳକୁ? କିନ୍ତୁ ଛାଡ଼ିବାକୁ କହିବେ ସାତଟା ଆଟାରୁ।
ହଁ ସେଇଟା ତୁ ଯେ ଏନ୍ତୀ ଆମେ ଯଉ ଦିନ ପହଞ୍ଚିଲୁ ମଥୁରାରେ ଚାରଟା ବେଳେ ପହଞ୍ଚିଲୁ ସନ୍ଧ୍ୟା ସାର ଚାରଟା ପା ଟା ହବ ତିନିଟା ଚାରିଟା ହବ ଆମେ ସେଦିନ ବ ଯାଇକି ରୁମ୍ ନେଲୁ ରୁମ୍ ନେଇକି ଛଅଶ ଛଅଶହ ଟଙ୍କା ପିଲା ଛଅଶ ନା ସାତଶ ପଇଲା ରୁମ୍ ନେଲୁ ରୁମ୍ ନେଇକି ତାପରେ ଗଲୁ ଡାଇରେକ୍ଟ ଏଠିକି
କୃଷ୍ଣ ଜନ୍ମଭୂମି ନା ଯୋଉଠିକି ଗଲୁ ସେଇଟା ଟୋ ଟାଲି ମାନେ ସେଟି ମୋବାଇଲ ଆଲ୍ଲାଉ ନାହିଁ ଟୋଟାଲି ତା ଉପରୁ ମଥୁରା ପୁର ଦେଖାାଉଛି। ଭାଇ ଭ୍ୟୁ ଟା ପୁରା ଅଲଗା ପ୍ରକାର। ନେ ସେଥି ଯୋଉ ଥଣ୍ଡା ପବନ ମାନେ ମାନେ ଭ୍ୟୁଟା କହିହବନି ସେ ଗୋଟେ ଅଲଗା ପ୍ରକାର ଭ୍ୟୁ ସେ ଆ ଏଇଠି ବସିଲୁ ପାହାଚରେ ଦଶ ପନ୍ଦର ମିନିଟ୍ ବସିଲୁ। ମାନେ ଗୋଟେ ମନ୍ଦିର ଭିତରେ ଗୋଟେ ରାଧାକୃଷ୍ଣଙ୍କର ବିରାଟ ବଡ ମୂର୍ତ୍ତି।
ହୁଁ।
ମାନେ ମୂର୍ତ୍ତିଟା ଏତେ ସୁନ୍ଦର ମାନେ ଦେଖିକି ମନ କଁ ହେଇଗଲା ମାନେ ଇଚ୍ଛା ହେଲା ସେଇଠି ବସିକି ଫାଷ୍ଟ ଦେଖିବା ପାଇଁ ବସିକି ଦେଖିଲୁ। ଦଶ ପନ୍ଦର ମିନିଟ୍ ଘରେ ପାଁ ଦଶ ମିନିଟ ବସିକ ଦେଖିଲୁ ପୋଲିସ ଫୋଲିସ ହେରିକା ଥିଲେ ମନା କଲେ ଏଠି ବସ ନାଇଁ ଇଏ ସିଏ। ସେ ବାହାରେ ବସିଲୁ ମାନେ ଏତେ ସୁନ୍ଦର ହେଇଥିଲା ମୂର୍ତ୍ତି ଏତେ ସୁନ୍ଦର ମାନେ ଆଖି ଟୋଟାଲି ଓଲ୍ହେଇଲାନି ସେ ବି ତା ଉପରୁ।
ଭଲ।
ମାନେ ମନ କଣ ହେଇଗଲା ଫାଷ୍ଟ ଟାଇମ୍ ଦେଖିକି ମାନେ ଯୋଉ କଣ୍ଠାର ସହିତ ଯାଇଥିଲି ଫାଷ୍ଟ ଦେଖିଦେଲା ବେଳକୁ
ହୁଁ ହୁଁ ଏ ତୁ କଇଲୁଣୁ ମାନେ ମତେ ଇଚ୍ଛା ହେଲାଣି ଏଇ ଧାଇବାକୁ।
ସେ ସାଇଟ୍ ରେ ବି ଥିଲା ଗୋଟେ ଶିବଙ୍କର ଗୋଟେ ଇଏ ଥିଲା ହେଟି ମୂର୍ତ୍ତି ଥିଲା ହେଟି ଉମ୍ ମନ୍ଦିର ସ ଖଇତେ ଜିମିତି ଡାହାଣ ବାମ ବର୍ଷ ରୁହେ ସେମିତି ଡାହାଣ ପାର୍ଶ୍ଵ ଥିଲା ଏଠି ଗୋଟେ ଯୋଉ ନଡ଼ିଆରେ ତିନଟା ଆଖି ଯମା ଥାଏ?
ହଁ ହଁ ହଁ।
ହଁ ସେଇଠି ଫାଷ୍ଟ ଟାଇମ୍ ମୁଁ ଦେଖିଲି ନଡିଆରେ ତିିନ୍